ହଁ କୁହନ୍ତୁ ବନ୍ଧୁ।
ମଣି ଭାଇ ନ ମଣି ଭାଇ ନମସ୍କାର।
ନମସ୍କାର।
ହ୍ୟାଲୋ।
ହୁଁ କୁହନ୍ତୁ।
ମଣି ଭାଇ ଦେହ ପା ସବୁ ଭଲ ଅଛି ନା?
ହଁ ହଁ ନିଶ୍ଚିନ୍ତ।
ଆଉ ଆଜି କଣ ଖାଇବା ପିଇବା ହେଇଥିଲା ମଣି ଭାଇ ତମର?
ଖାଇବା କଣ ଏଇ ତ ଧରା ହେଇଥିଲା ମାଛ ସବୁ ସେଇ ମାଛ କାଲି ଠୁ ଧରା ହେଇ ସେ ମା ବର୍ଷାରେ ଯୋଉ ମାଛ ସବୁ ଉଠିଥିଲେ। ସେଇମା
ମଣି ଭାଇ କଁ କହୁଥିଲି କି ଆପଣ ଯଉ ଆପଣଙ୍କର ସ୍କୁଲ ବେଳର କଥା କହୁଥିଲି ଆପଣ ଯେ ଆପଣଙ୍କ ସ୍କୁଲ ବେଳର କଥା କହିଥିଲେ ମୁଁ ତ ଆଜି ଆପଣଙ୍କ ସ୍କୁଲ ବିଦ୍ୟାଳୟକୁୁ ଯାଇଥିଲି ଯେପରିକି ମୋତେ ଭୋହୁତ ଭଲ ଲାଗିଲା ଆପଣଙ୍କ ବିଦ୍ୟାଳୟ ବୁଲି। ଯେମିତି କିି ଚାରିିକରର ସବୁଠାରେ ଗ ଛ ଲାଗିଚି ଗଛ ଲାଗିବା ପ ପଟେ କଣ କହିଲେ କି ଆମର ସ୍କୁଲ ର ବହୁତ ଉନ୍ନତି ବି ମ ଧ୍ୟ ହେଇଚି ଯେପରିକି ସ୍କୁଲ ଭିତରେ ଯୋଉ ବଙ୍ଗଳା ଘରଟି ଥିଲା ସେଇଟା ବି ଭଙ୍ଗା ହବାର ଯୋଜନା ବି ମଧ୍ୟ ଚାଲିଚି ଆଉ ଆପଣ କେବେ ଯାଇଥିଲେ ଆପଣ ସ୍କୁଲ ଆଡେ ବୁଲିବାକୁ?
ମୁଁ ପ୍ରାୟତଃ ଦି ବର୍ଷ
ଆମର ଜୋଉ ଫଙ୍କସନ୍ ହୁଏ ଆନୁଆଲ ଫଙ୍କସନ୍ ବାର୍ଷିକ ଉତ୍ସବ
ଆଜ୍ଞା।
ବାର୍ଷିକ ଉତ୍ସବ ରେ ହିଁ ଯାଇଥିଲି ମୁଁ ଦେଖିକି ବହୁତ ଗର୍ବିତ ହେଲି କାହିଁକି ନା ମୁଁ ସ୍କୁଲରେ ଯେତେବେଳେ ମୁଁ ଯେତେବେଳେ ପଢୁଥିଲି ପାଠ ସେତେବେଳେ ଏମିତି ବି ନଥିଲା ଉର୍ନ ବ୍ରିଚ ଏବେ ପ୍ରାୟତ ବ ଏବେ ତ ପ୍ରାୟତଃ ବହୁତ ମାନେ କଣ କହିଲେ ଉନ୍ନତି ହେଇଗଲାଣି ଯେହେତୁ ଦୁଇ ତାଲା କୋଠା ହେଇଗଲାଣି ଏବଂ ସିସି ଟିଭି ମଧ୍ୟ ଲାଗିଚି ପ୍ରାୟ ଆଉ ଗୋଟେ କଥା ହଉଚି କଣ କହିଲେ ଏ ଆମେ ତ ସେତେବେଳେ ଗୋଟ ଗୋଟିଏ କଁ ଶ୍ରେଣୀରେ ରହିକି ପଢୁଥିଲୁ ମାନେ ଦୁ ଦୁଇଟି କ୍ଲାସ ଗୋ ଗୋଟିଏ ସେ ଗୃହରେ ହଉଥେଲା ତା ମଝିରେ ପାନ ଫାଟକ ମାନେ ଫା କାଠର ଗୋଟା ଦେବାଲ ଉଠିଥିଲା। ତାପରେ ଆଉ ଗୋଟେ ଯେତେବେଳେ ଆମେ ଷଷ୍ଠ ଷଷ୍ଠରେ କି ସପ୍ତମରେ ପଢୁଥିଲୁ ଆଉ ଗୋଟ କଥା ମନେ ପଢୁଚି ଗୋଟିଏ ଘରେ ଆମେ ପଢୁଥିଲୁ ଗୋ ଗୋଟେ ପାର୍ଶ୍ଵ ରେ ଅଫିସ ଘର ଥିଲା ଗୋଟେ ବାଡ ଉଠିଥିଲା ଏତ ଭାରି ଅସୁବିଧାରେ ପଡୁଥିଲୁ ସେତେବେଳେ ଆଜବେଷ୍ଟ ଘର ବର୍ଷା ଟି ବି ହେଲେ ବି ପ୍ରାୟତଃ କୋଉଠି ଫୁଟି ଯାଇଥିବ ଯଦି ବର୍ଷା ବି ହୁଏ ବୁଝିଲେ ସେତେବେଳେ ଆମେ ବହୁତ ମାନେ କଣ କହିଲ ଅସୁବିଧାରେ ପଡୁଥିଲୁ କିନ୍ତୁ ଏବେ ପ୍ରାୟତଃ
ଆଜ୍ଞା ଆପଣଙ୍କ କଥାଟି ବହୁତ ଭଲ ଆସୁଚି ଶୁଣ ଆଜ୍ଞା।
କୁହନ୍ତୁ।
ଆପଣଙ୍କ କଥାଟି ବହୁତ ଭଲ ଶୁଣୁନ୍ତୁ ମଣି ଭାଇ ମଣି ଭାଇ ଆପଣଙ୍କ କଥାଟି ବହୁତ ଭଲ ଭାବରେ ଆସୁଚି ଏବଂ କିଛି କିଛି କଟିକି କି ମଧ୍ୟ ଆସୁଚି ସେ ସେଥିପାଇଁ ମୁଁ ଭାବୁଚି ଆପଣ ପ୍ରାୟତଃ ପୋଖରୀ ଏରିଆରେ ଅଛନ୍ତି କି?
ନିଶ୍ଚିନ୍ତ ପୋଖରୀ ଏରିଆରେ ଅଛି ପ୍ରବଳ ନେଟୱାର୍କ ଜାଗାରେ ଅଛି। କିନ୍ତୁ ପ୍ରାୟତଃ ଆପଣ କି ଅଛନ୍ତି କି ଆପଣଙ୍କ ନେଟୱାର୍କ ତ ରହୁଚି।
ଆଜ୍ଞା। ମୁଁ ତ ପ୍ରାୟ ଆମ ଘରର ଯେପରିକି ବହୁତ ଭଲ ଗୋଟେ ୱାଇ ଫାଇରେ କନେକ୍ଟ କରି ଆପଣଙ୍କୁ କଲ କରିଚି ମୋ କଥା ଆପଣଙ୍କୁ କେମିତି କଣ ଲାଗୁଚି?
ହୁଁ ନାଇଁ ଠିକ ଠାକ୍ ଶୁବୁଚି ବୁଝିଲେ
ବୁଝୁଚନ୍ତି ନା ନାଇଁ ଆଉ ମୁଁ ମଣି ଭାଇ ଗୋଟେ କଥ କହୁଥିଲି କି ହୁଁ। ମୁଁ ଗୋଟେ କଥା କହୁଥିଲି ଆପଣ ଯୋଉ କଥା କହୁଥିଲେ ଯେମିତି କିି ହଉ ପ୍ରାୟତଃ ଆପଣ
ହ
ଆପଣଙ୍କର କଥା ଯେମିତି ମତେ ଜଣାଥିଲା କି ଆପ
ହ ହ୍ୟାଲୋ।
ବି
ହୁଁ ବିଦ୍ୟାଳୟ ପାଖରେ କଣ? ହ୍ୟାଲୋ।
ଶୁଭୁଛି ମୋ କଥା ଆପଣଙ୍କୁ ଶୁଭୁଛିି ନାଁ ନାହିଁ? ହ୍ୟାଲୋ ମଣି ଭାଇ ହଁ କୁହନ୍ତୁ? ମୁଁ ଏଇ ଯୋଉ କହୁ ମୁଁ କହୁଥିଲି କି ଆମର ଯୋଉ ବି ବିଦ୍ୟାଳୟ କରିଥିଲେ ଯେପରି ବିଦ୍ୟାଳୟ ହେବା ସମୟରେ ଆମର ପ୍ରାୟତଃ ଆମର ର ବିଶାର ସିଏ ପ୍ରାୟତଃ ବିଦ୍ୟାଳୟ ନାଗି କିଛି ବହୁତ ଜମି ଦେଇଥିଲେ। ଆଉ ଜମି ଦେଇଥିଲେ ଏବଂ ବିଦ୍ୟାଳୟର ବହୁତ ଉନ୍ନତି ବି ମଧ୍ୟ କରିଛନ୍ତି। ଆପଣଙ୍କୁ ଏଇ ବିଷୟରେ ଜଣା ନା ନାହିଁ ଅଛି କହିଲେ ଟିକେ?
ହଁ ନିଶ୍ଚିନ୍ତ ଜଣାଅଛି ସେ ବର୍ତ୍ତମାନ ପ୍ରତ ନେଇ ସାରିଲେଣି ହେ ରିଟାୟାର୍ଡ ହୋଇ ସାରିଲେଣି। ଆମକୁ ତାଙ୍କୁ ବହୁତ ମିସ କହିଲେ ମନେ ପକେଇବୁ। ଯେହେତୁ ସିଏ ଆମ ଜଣେ ପ୍ରିୟ ସାର୍ ଥିଲେ ଆମେ ଆଗୁଳିଆ ସାଙ୍ଗ ଭଳି ସେ ସବୁବେଳେ ବ୍ୟବହାର କରଥିଲେ ସେ ଯେହେତୁ ସ୍କୁଲ ତାଙ୍କ ଘର ମାନେ ସାଙ୍ଗ ଭଳି ବି ସେ ଆମକୁ ଦେଖୁଥିଲେ। ଭଲଲାଗେ ତାଙ୍କ ସହ କଥାବାର୍ତ୍ତା କରିବାକୁ ଯେକୌଣସି କ୍ଲାସରେ ସେ ଆସନ୍ତି। ବହୁତ ମଜା କରନ୍ତି।
ହ
ଏବେ ବି ଏ
ଆଜଞା ମୁଁ ମୁଁ କହିବା କଥା କି ଯେପରିକି ଆମର ବିଦ୍ୟାଳୟରେ ଯେପରିକି ରବି ସାର୍ ଆଉ ଆମର ଆଲିପିନ ସାର୍ ତାଙ୍କର ଅବସର ସିଏ ଯେତେବେଳେ ତାଙ୍କର ଅବସର ପ୍ରାପ୍ତି ହେଲେ ପ୍ରାୟତଃ ତାଙ୍କୁ ଷାଠିଏ ବର୍ଷରୁ ଉର୍ଦ୍ଧ ହେଲା ଉ ତାଙ୍କର ଅବସର କାଳୀନ କିଛି ସମ୍ବର୍ଦ୍ଧନା ତାଙ୍କୁ ଜଣା ଯାଇନଥିଲା। କି ଏତେ ବଡ ଏ ଆକାରରେ ହୋଇନଥିଲା ଯେପରିକି ଆମର ଗୋଟିଏ ଷଷ୍ଠ ଏବଂ ସପ୍ତମ କ୍ଲାସ ରେ ଯୋଉ ସାର୍ ପାଠ ପଢାଉଥିଲେ ଯେମିତି କିି ଗଗନ ସାର୍ ତାଙ୍କର ବହୁତ ବଡ ଆକାରରେ ହୋଇଥିଲା। ସେ ସବୁ ଜିନିଷ ଯେମିତି ହୋଇଥିଲା ପ୍ରାୟତଃ ଆପଣ ଅ ଆମ ଯୋଉ ରବି ସାର୍ ଆଉ ଆଲପିନ ସାର୍ଙ୍କ ଉପରେ କିଛି ପ୍ରଭାବ ପକେଇଥିବ କି ଏ ଏସବୁ ଆପଣଙ୍କ ଠାରୁ ମୁଁ
ମୁଁ ଭାବୁଛି ମୁଁ ଭାବୁଛି ନିଶ୍ଚିନ୍ତ ପକେଇଥିବ କାହିଁକି ନା? ଆ ସେମାନେ ବି ଯେ ଯେତିକି ଯେତେ ବର୍ଷ ଦେଇଛନ୍ତି ସ୍କୁଲ ପାଇଁ ଏ ଦେଇ ବର୍ଷ। ସେଥିଲାଗି ତାଙ୍କୁ ସେ ସମ୍ବର୍ଦ୍ଧନାରେ ସାମିଲ କରାଯାଇନି ତାଙ୍କ ତ ଏଟା ରଖାଯାଏନି ଯେହେତୁ ସେମାନେ ହାଇସ୍କୁଲର ଟିଚର ଇଏ ଗୋଟେ ପ୍ରା ପ୍ରାଇମେରୀର ଟିଚର ଥିଲେ ମତ ହେଡ ମାଷ୍ଟର ଥିଲେ। ହଁ ହେଡ ସାର୍ ଥିଲେ ମୁଖ୍ୟ ସହଯୋଗ।
ଆଜ୍ଞା।
ପ୍ରଧାନ ଶିକ୍ଷକ ଥିଲେ ମଧ୍ୟ କିନ୍ତୁ ସିଏ କଣ କହିଲେ ଯେ ହେତୁ ହାଇସ୍କୁଲ ଜଣେ ଏଁ ଉଚ୍ଚ ସ୍କୁଲ ର ଉଚ୍ଚ ବିଦ୍ୟାଳୟର ଥିଲେ ଶିକ୍ଷକ। କିନ୍ତୁ ତାଙ୍କୁ ଟିକେ ଭାବୁଛି ମୁଁ ଟିକେ ଦୁଃଖିତ ହେଇଥିବେ ସିଏ। କାହିଁକି ନା ସେ ହାଇସ୍କୁଲରେ ଯେତେବେଳେ ଥିଲେ କଣ କହିଲେ କ୍ଲର୍କ ଜଣେ ଥିଲେ। ଆଉ ଜଣେ କଣ କହିଲେ ହିନ୍ଦୀ ଶିକ୍ଷକ ଥିଲେ।
ଆଜ୍ଞା, ପ୍ରାୟତ ମୋତେ ଆଜ୍ଞା ମୁଁ ତ ଜାଣିବାକୁ ଚାହିଁଛି ପାଇଚି କି ଯେପରିକି ଆମ ବିଦ୍ୟାଳୟର ଆଲପିନି ସାର୍ ସିଏ ତ ପ୍ରାୟ ବହୁତ ବର୍ଷ ହେଲା କମ ଦରମାରେ ସିଏ ଭଉତ ମାନେ କାମ ବି ମଧ୍ୟ ସ୍କୁଲ୍ ନାଗି କରିଚନ୍ତି। ଆଉ
ହଁ ସିଏ ଜଣେ ଭଲ, ଭଲ, ଭଲ ଶୁଣନ୍ତୁ ଭଲି ହେ ପ୍ଲେୟାର୍ ମଧ୍ୟ ମୁଁ ଜାଣିଚି ଯେତେ ବି ଶୁଣିଚି ସେ ଜଣେ ଭଲ ଭଲି ପ୍ଲେୟାର୍ ଆମକୁ ସିଏ ଶିକାନ୍ତି ଭଲି ଖେଳ। ଏବଂ ହିନ୍ଦୀରେ ଆମର ହିନ୍ଦୀ ମୁଁ ନେଇନଥିଲି ଅବଶ୍ୟ ଅପସନ୍। କିନ୍ତୁ କଣ ହେଲେ ତାଙ୍କ ପାଖରେ ଆମେ ବହୁତ ଖେଳ ଖେଳୁ କେନେ ସେ ଶିଖାନ୍ତି ଏଇ ଏମତି ଖେଳ ସେମିତି ଖେଳନ୍ତୁ। ଖେଳ ବିଷୟ ସେ ବହୁତୁ ଅଁ, ମୋହର ମାନେ ଟିପ୍ପଣୀ ଦିଅନ୍ତି।
ହଁ, ହଁ ପ୍ରାୟତ ମୁଁ ବି ତାଙ୍କ ଠାରୁ କଣ କହିଲେ କି ସିଏ ଆମକୁ ଭଉତ ଭଲି ଖେଳ ଶିଖେଇଛନ୍ତି। ଯେପରିକି ମୋର ସାନ ଭାଇ ମାନେ ପଢୁଥିବା ସମୟରେ ସିଏ ବି ମଧ୍ୟ କୁହନ୍ତି କି ସିଏ ପ୍ରାୟତ ଅବସର ପରେ ତାଙ୍କର ସ୍କୁଲ୍ ରେ ଯୋଉ ଘରେ ଯୋଉ ସବୁ ବେପାର କରୁଥିଲେ, ଯେଉଁ ବେପାର କରୁଥିଲେ କି ଯେପରିି ତାଙ୍କର ଘରେ ବହୁତ ବଡ଼ ଦୁ କାନ ଥିଲା। ଯେମିତି କି ଖାତା, ପେନ୍ ଏସବୁ ବହୁ ଭଲ ଭଲ ମାତ୍ରାକେ ଥିଲା। ଯେମିତି ବଡ ଅ, ଟଙ୍କ ବହୁତ ଟଙ୍କିଆ ଖାତା ଅ, ଥିଲା। କମ ଟଙ୍କିଆ ଖାତା ବି ମଧ୍ୟ ଥିଲା। ଏସବୁ ଦିନିଷ ଥିଲା। ତାପରେ ସେ ସବୁ ସ୍କୁଲ୍ ରେ ପିଲାମାନଙ୍କୁ ଏ ସବୁ ଜିନିଷ ବି ମଧ୍ୟ ଯୁଗାଉଥିଲେ। ମୋତେ ମୋର ସାନ ଭାଇ ସବୁ ଜଣାଇଥିଲେ। ଆପଣଙ୍କୁ ଜଣା ଥିଲା ସେ ସବୁ ସ୍କୁଲ୍ ରେ ଏ ସବୁ ଜିନିଷ ଯୋ ଯୁଗାଯୋଗ? କରି ଦେଉଥିଲେ ପିଲାମାନଙ୍କୁ।
ମୁଁ ଶୁ ମାନେ ୟା କଇଲେ ଶୁଣ ଶୁଣିଲି ଯେତେବେଳେ କି ସିଏ ରି- ହେଇସାଇଲେଣି ରିଟାୟାର୍ଡ। ମ-ମ- ଅବସର ହେଇ ସାରଲେଣି ବହୁ ଦୁଃଖ ମେ ଦୁଃଖ ଲାଗିଲା ତା ଗୋଟେ ସେ ଏମତି ମାନେ କରୁଚନ୍ତି ଯେ ଘରେ ବ୍ୟବସାୟ ବୋଲି ମୁଁ ଏଇ ଶୁଣିଥିଲି। ବହୁତ ବି ଦୁଃଖ ଲାଗିଲା। କାହିଁକି ନା ଜଣେ ଏତେ ବର୍ଷ ଜଣ ନ-ଗୋଟେ ବିଦ୍ୟାଳୟକୁ ଦେଇକି ବି ତାଙ୍କୁ କିଛି ସମ୍ବର୍ଦ୍ଧନା ମିଳିଲାନି ସେ ବହୁତ ସେ ମ-ହେଇଆ ବହୁତ ଖରାପ ଲାଗିଥିଲା। ମୁଁ ଏ ବିଷୟରେ ଜାଣିଥିଲି ବି। ଫୋନ୍ ଅଛି।
ଓହୋ, ପ୍ରାୟତ ଆପଣଙ୍କୁ ଜଣାଥିବ ଯେପରିକି ଗଗନ ସାର୍ ଙ୍କ ସାଙ୍ଗରେ ଆଉ ଗୋଟିଏ ସାର୍ ବି ମଧ୍ୟ ସ୍କୁଲ୍ ପାଇଁ ଭଉତ କିଛି କରିଥିଲେ। ତାଙ୍କର ଭଉତ ତାଙ୍କୁ ବୟସ ବି ସେତେବେଳେ ହେଇଥିଲା। କେମିତି ତାଙ୍କର ଦେହାନ୍ତ ହୋଇଥିଲା, ମୋ ତେ ଜଣା ନଥିଲା ପ୍ରାୟତ ସିଏ ପିଲାମାନଙ୍କୁ ବହୁତ ଭଲ ପାଠ ପଢଉଥିଲେ ଏବଂ ପିଲାମାନଙ୍କୁ ବି ମଧ୍ୟ ଭଉତ ଭଲ ପାଉଥିଲେ। ଯେ ସେତିକି ମଧ୍ୟ ମାରୁଥିଲେ ବି ମଧ୍ୟ ସେତିକି। ଯେପରିକି ତାଙ୍କ ସେ ଶ୍ରେଣୀ ଗୃହରେ ଯୋଉ
କଣ କହିଲେ ନରେନ୍ଦ୍ର ସାର୍ କହିଲେ କଥା କହିଚନ୍ତି ତ?
ଆଜ୍ଞା।
ଶୁଣନ୍ତୁ ନରେନ୍ଦ୍ର ସାର୍ ଆମେ ଯେତେବେଳେ ଷଷ୍ଠରେ ଯୋଉ ବର୍ଷ ଗଲୁ, ନାଇଁ ଷଷ୍ଠ ନୁହେଁ, ଯେ ଆନ୍ ବାର୍ଷିକ ପରୀକ୍ଷା ଦେଇକି ଆମେ ଯେତେବେଳେ ସପ୍ତମ ଉଠିଲୁ, ସେତେବେଳେ କଣ କହିଲେ ତାଙ୍କର ଦେହାନ୍ତ ହେଇଥିଲା। ଯେହେତୁ ଏକ ବୋଲେ ଅଁ, ରୋଗଟି ଆସିଥିଲା ସ୍ଵାଇନ୍ ଫ୍ଲୁ। ଯେକିି ଏଟା ଘୁଷୁରି ଦ୍ୱାରା ବ୍ୟାପେ। ସ୍ଵାଇନ୍ ଫ୍ଲୁ ରୋଗ ଟି ତାଙ୍କୁ ଆଗ ଆ, ଆକ୍ରାନ୍ତ ହୋଇଥିଲା। ଏବଂ ସିଏ ବହୁତ ଦିନ ଚିକିତ୍ସା ରହିସିଲା ପରେ ଉଁ, ଏ ତାଙ୍କର ଦେହାନ୍ତ ହେଇଥିଲା। ଏବଂ ଆମେ ତାଙ୍କ ପାଖରେ ପାଠ ପଢ଼ି ପାରିନୁ ଅବଶ୍ୟ ମୁଁ ଯେତିକି ଭାବୁଛି। ଆମେ ପଢିନୁ ତାଙ୍କ ପାଖରେ। କିନ୍ତୁ ଯେକୌଣସି ବଡ ଭାଇ ମାନେ ଆମ ଉପର କ୍ଲାସ୍ ମାନେ ଭାଇ ମାନେ କୁହନ୍ତି କି ସିଏ ଭଲ ପଢାନ୍ତି ଯେହେତୁ ଭଲ ଶିକ୍ଷକ। ଏବଂ ସେ ମାର ମାର ହାତ ବି କାହାକୁ ଉଠାନ୍ତି ନାହିଁ ଯାହାବି କହିବେ ଭଲ ବା ଏବଂ ଯାହା ବିି ଗାଳି ଦେବେ ତାଙ୍କ ତୁଣ୍ଡରେ। ପାଟିରେ ସେ ଗାଳି ଦିଅନ୍ତି ଏବଂ କଣ କହିଲେ ତାହାକୁ ସେ ହାତ ଉଠାନ୍ତିନି।
ହଁ ପ୍ରାୟତଃ ମୋ ବଡ ଭାଇମାନେ ମୋତେ ଏଇ ସବୁ ବିଷୟରେ କୁହନ୍ତି। ସିଏ କି ଯେପରିକି ତାଙ୍କ ଶ୍ରେଣୀରେ ଯୋଉ ପିଲା ପାଟି କରିବ କି କଣ କହିବ ସିଏ ତ ପ୍ରାୟ କିଛି କହିବେ ନାହିଁ। ଯେମିତିକିି କହିବେ ତୁ ଏଠୁ ଉଠିକି ପଳା ଯେମିତି ଯାହା ବଙ୍ଗଳା ଘର ପାଖରେ ବସ। ଏମିତି କୁହନ୍ତି ଯେପରିକି ଝିଅପିଲାଙ୍କ ଆଗରେ ପୁଅପିଲାଙ୍କ ଆଗରେ ଟିକେ ଲଜିତ ହବାକୁ ପଡିବ। ସେ ହେଥିଲାଗି ବହୁତ ଅ ମାଡ ବି ମାଡ ମାରନ୍ତିନି ଏଇ ସବୁ ସେ କରନ୍ତି ଯେମିତିକି ଲଜିତ ଲାଗିଲେ ସେ ଦ୍ଵିତୀୟ ଥର ଆଉ ଶ୍ରେଣୀ ଗୃହରେ ପାଟି କରିବ ନାହିଁ। ମୋର ବଡ ଭାଇ ଭଉଣୀ ମାନେ କୁହନ୍ତି, ଆଉ ଆପଣ ସେ ସାରଙ୍କ ପାଖରେ ତାହେଲେ ପାଠ ପଢିନାହାନ୍ତି। ଯେପରି ଆପଣ ଜାଣିଥିବେ। ଏ ଆମ ପୋଇ ଗ୍ରାମରେ ଗୋଟେ ଆମ ଆମେ ତାଙ୍କ ପାଖରେ ପାଠ ପଢୁ। ସ୍କୁଲବେଳେ ଧୁନା ସାର୍ ବୋଲି ଆପଣଙ୍କ ତାଙ୍କ ଝିଅ ଆପଣଙ୍କର ଉପର ବେ ପାଠ ପଢୁଥିଲେ ପ୍ରାୟତଃ ସିଏ ବି ତାଙ୍କର ଆମେ ସିଏ ବି ତାଙ୍କର ଦେହାନ୍ତ ହୋଇଗଲାଣି। ଆପଣ ତାଙ୍କ ପାଖରେ ପାଠ ପଢିଛନ୍ତି।
ତାଙ୍କ ନାଁ କଣ କହିଲେ?
ଧୁନା ସାର୍ ଯେଏକି ରବି ସ ସାରଙ୍କ ଘର ପାଖରେ ଗୋଟେ ସାର ଥିଲେ। ଆଜ୍ଞା ଆଜ୍ଞା
ହଁ ଆମେ ସେଟା ଆମେ କହିଲେ ଆମର ଗ୍ରାମ ସ୍କୁଲରେ ପଢିଥିଲୁ ତାଙ୍କ ପାଖରେ ଦୁଇରୁୁ ତିନି ବର୍ଷ ପ୍ରାୟ ସେ ଆମ ଏଇ ସ୍କୁଲରେ ଥିଲେ। ତାପରେ ସିଏ କୋଉଠିକି ଗଲେ ମୋର ଆଉ ଜାଣି ପାରୁନି ସେ ପ୍ରାୟ ଆମରି ସହ ଦୁଇ କି ତିନି ବର୍ ପଢେଇଛନ୍ତି। ଭଲ ଜଣେ ଶିକ୍ଷକ ଥିଲେ ସିଏ। ତାଙ୍କ ପାଖରେ ଥାଇ ସେ ଭଲ ଶିକ୍ଷକ। ବହୁତ କଥା ସେ ଆଲୋଚନା କରନ୍ତି। ଏମିତି ବି ତା ସେ ଜଣେ ମାନେ ମାନେ କଣ କହିଲ ସିମ୍ପଲ ଲୋକ। କାହାକୁ କହି କିଛି କାହା କହିବାର ନାହାନ୍ତି ସେ ନିଜ କାମ କରନ୍ତି କ୍ଲାସକୁୁ ଆସନ୍ତି ପଢାନ୍ତି ବାସ ଚାଲିଯାଆନ୍ତି ବହୁଛି ମ ହଁ
ଆଜ୍ଞା ପ୍ରାୟତଃ ମୁଁ ଏବେ ଦେଖୁଛି ଆମ ଘର ଆଗରୁ ପ୍ରାୟତଃ ତିନିରୁ ଚାରିଟା ଲୋକ ଯାଉଛନ୍ତି ଯେପରି ଗୋଟେ ବ ଡ ଜାଲ ଧରିଛନ୍ତି ଏବଂ ବହୁତ ବଡ ବଡ ବାଡି ବି ମଧ୍ୟ ଧରିଛନ୍ତି ଆଜି।